ହ୍ୟାଲୋ।
ହଁ କଣ କରୁଛନ୍ତି।
କିଛି ନହିଁ ଏ ବସିଛି ଆଉ।
ଆଉ ମୁଁ ଏଇଠି ପଢୁ ବୁଝିଲି ଆଉ ମୁଁ କହିଲି ଟିକେ ମନେ ପଡିଲ ତମ କଥା ଏଇଥିପାଇଁ ଫୋନ ଟିକେ କରିଦେଲି।
ଓହୋ ଯାହା ହଉ ମୋ କଥା କେମିତି ମନେ ପଡି ଯାଇଛି ଆଜି।
ନାଁ ମ ପଢୁ ପଢୁ କଣ ପାଇଁ ପାଠ ବିଷୟରେ ଗୋଟେ କଥାଟା ମନେ ପିଲା ତ ଗୋଟେ ଥର ମନେ ନାହିଁ ଆମେ କଲେଜରେ ପଢିଲା ବେଳେ
ହଁ।
ହଁ ସାର୍ ଯେତେବେଳେ କୋଶ୍ଚିନ ପଚାରିଥିଲେେ ଏ ତମେ ଉତ୍ତର ଦବା ପାଇଁ ଛିଡା ହେଇଥିଲା କିନ୍ତୁ ଡରିକି ଆଉ କହି
ହଁ ହଁ ହଁ ହଁ ହଁ ହ ମାନେ ସେ ହଲ ସେ କ୍ଲାସ ହୁଁ ହୁଁ ରୁମ ରେ ଠିଆ ହେଲା ବେଳ ତ ସାରଙ୍କ ଆଗରେ ଘୋଡାହାତ ତ ସବୁ ଥରିବ ଏମିତି ଥରେ ଥର ଥରେ ଥର ହବ କଣ ଦବ ମଣିଷ
ହଁ ସେଇ କଥା ଟା ମନେ ପଡିଲା କୋଶ୍ଚିିନ ଦେଖିକି ତ ମୁଁ ସେଥିପାଇଁ ତମ କଥା ଭାବି ଫୋନ୍ ଟେ କରିଦେଲି ଆଉ
ଓ ଆଚ୍ଛା। ଯାହା ହୋଉ ମନେ ପଡିଲା ତା
ହଁ ପା ଆଉ ତମେ କଣ ଖାଲି ବସିଥିଲ ଆଉ କିଛି କରୁନଥିଲ।
ନାଇଁ ଏ ବସିକି ଫୋନ ଦେଖୁଥିଲି ଟିକେ ଆଉ ଆଉ କଣ କରିବୁ ଯା ହଉ ତମେ ପାଠ ପଢୁଛ ମୁଁ ତ ପାଠଶାଠ କୁଆଡେ ଭୁଲିଗଲିଣି।
ହଁ ଟିକେ ଟିକେ ସନ୍ଧ୍ୟାରେ ପଢୁଛି ଆଉ
ଓ ହୋ ହଁ ଟଚ୍ ରେ ନ ରହିଲେ ପୁଣି ହଇରାଣ ହଁ ମୁଁ ସେ କେ କିଛି ନହେଲେ ଦିନରେ ଟିକେ ପଢେ କିନ୍ତୁ ରାତିରେ ଏଇଆ ପଢିବାକୁ ଟିକେ ଫୋନ ସବୁବେଳେ ପାଖରେ ରହିଲା ନା ଫୋନରେ ଟିପା ଟିପି ହୁଏ। କିଏ କରେନା
ଆଉ ତମ ଥଣ୍ଡା ହେଇଯାଇଛି ନାଁ କଣ?
ହଁ ଥଣ୍ଡା ହେଇଯାଇଛି ସେଥିପାଇଁ ତଣ୍ଟି ଟା ଖାଲି
ହଁ ତମ ସ୍ଵର ଟା ଟିକେ ଅଲଗା ଅଲଗା ଶୁଭୁଛି ତ ମୋଟା ମୋଟା
ହଁ ହଁ ବହୁତୁ ଜୋରେ ଥଣ୍ଡା ହେଇଯାଇଛି। ଗାଧାଁ ଗାଧି ଠିକି ଟାଇମ ବେଟାଇମ୍ ହେଇଯାଉଛି ତ
ହଉ ଗାଧେଇବା ଖରା ଦିନ ଟେ ସେଇଆ ତ ହବ ଗାଧେଇବା ଟାଇମ ଏପଟ ସେପଟ ହବ କଣ କିନ୍ତୁ ମୋର ସବୁବେଳେ ସକାଳୁ ଗାଧେଇବା କାରଣ ମୁଁ ସକାଳୁ ଉଠିକି ଜଲ୍ଦି ଉଠେ ମୁଁ ଉଠିକି ଗାଧେଇକି ମମି କାମରେ ସାହାଯ୍ୟ କରେ ଆମର ଘର ଝଡା ଝଡି କଲି ବା ବାସନ ମାଜିଲି ଗୋଟେ ଡ୍ରେସଗୁଡା କ ଥିଲା ସଫା କଲି ଓ ଅଁ ଆଉ ଆମର ଘର ବି ଅସଜଡା ହେଇକି ଥିଲେ ତାକୁ ସଜାଡିଲି ସରେ ଆମର ରୋଷ
ହଁ ଓହୋ ଯା ହଉ ମୁଁ ତ ସେମତି ମୋର ସେମତି ମନ ହେଇଥିବ ଯଦି ଘର ଜଝଡାଜଡି ମୁଁ କରିଦିଏ କତରା ମତରା ଯଦି ହେଇଥିବ ମୁଁ ଦେଖିବି ଯଦି ଅଳିଆ ହେଇଛି କୋତରା ହେଇଛି ମୁଁ ବି ଟିକେ ସଫା କରିଦିଏ। କାହିଁକିନା ଅଳିଆ ହେଲେ ପୁଣି ବେଶୀ ଯଦି ଟିକେ ହେଇଥିବ ତାକୁ ସାଇଜ ନ କରିବ ତାହେଲେ ବେଶୀ ପୁଣି ଅଳିଆ ହବ ସେତେବେଳକୁ ବେଶୀ ପରିଶ୍ରମ ଲାଗିବ ବେଶୀ ଥକା ଲାଗିବ କଲାବେଳେ
ଘର ଝାଡେ ମୁଁ ମାନେ ସବୁ ରୁମ ଅଛି ଆମର ସବୁ ଘର ଗୁରା ଅଛି ନା ଆମର ଅ ଛଅ ସାତ ଟା ରୁମ ଆଉ ମୁଁ ସେଥିପାଇଁ ଚାରି ଥର ଲେଖା ଘର ଝାଡେ ଆଉ ନହେଲେ ବେଶୀ ଅଳିଆ ହେଇଗଲେ ଆ ମୁଁ ଆମକୁ ଅସୁବିଧା ହବ ନା ସଜ ଚଢିବା ପାଇଁ ସେ
ହଁ ହଁ ମୁଁ ବି ମୁଁ ବି ସେୟା କରେ ମୁଁ ବି ମଝିରେ ମଝିରେ ଯାଏ ନଝାଡ଼ିଲେ ହବ ନା ପୁଣି କତରା ପତରା ହେଇଗଲେ ପୁଣି ଅସୁବିଧା
ହଁ ବ ସେଇଥିପାଇଁ ଝାଡିବା କଥା କଥା ଆଉ ତାପରେ ଆ ଏବେ ଆମର ରଜ ଟା ଆସୁଛି ନା ଘରକୁ କୁଣିଆ ମୈତ୍ରୀରେ ମାନେ ଆସିବେ ବନ୍ଧୁବାନ୍ଧବ ଆଉ ସେଥିପାଇଁ ଘରଟା ଝଡା ସଫାସଫରି କରିଦଉଛି କାରଣ ଏକାଥରେ କରିହବନି ନା ଆଉ ତ ରହିଲା ଦି ଦ ଦି ଦି ତିନି ଦିନ ରହୀଲା ରଜ ଇଆଡେ ପିଠା ପଣା ହବ ବୋଲି ଆମର ନଡିଆ ଛଡା ନଡିଆ ଛଡ଼ା ବିରି ରଗୁଡା ଚାଉଳ ପାଚୁ ଏପଟେ ଏଗୁରା ସବୁ ଚାଲିଛି ଆଜି ବି ରାଗୁଡିଲି। ପାଞ୍ଚ କେଜି ବିରି ରଗଡିଲି । ଆଉ ଚାଉଳ ବାଛୁଥିଲି ତାକୁ ଥୋଇକି କା ହଁ ବିରି କଣ କହିଲ ଫାଷ୍ଟ ହଁ ସେଟା କଣ ମୁ ଫାଷ୍ଟ କେମିତି ମୁଁ ଶିଖିନଥିଲି ମୁଁ ମମିକୁ ଦେଖି ଦେଖି ଶିଖିଲି। ତାକୁ ବିରି ଟାକୁ କଣ କଲି ଜଣିଛ? ହ ବିଇଟା ଫାଷ୍ଟ ଚୁରି ଦେଲି ଆଉ ତମେ ଜାଣିଛ କଣ କହିଲ ହେଟା?
ଫେଶା ଫେଶା
ଫେସି ରେ ଚୁରି ଦେଇକି ତାକୁ କି ସମୟ ଭେଦେଇଦେଲି। ଦେଇ ଦେଲା ପରେ ସେଟାକୁ ଧୋଇଦିଏ ଆଉ ମାନେ ପିଠା ପଣା ହେଲା ବେଳେ ସେଟା କଣ କହିଲ ଚୋପ ବେଶ ନ ଛିଲେ ଚଳିବ ଆଉ ଯେତେବେଳେ ବଢିଟା ପରା ହୁଏ ସେତେବେଳେ ମୁଁ ବି
ସେଟା ତ ଚୋପା ହଁ ସେଟା ମୁଁ ଜାଣିଛି ବଢିଟା ଓହୋ ଏବେ ତ ମାନେ ମାର୍କେଟରେ ବଜାରରେ ବିକ୍ରି ହୁ ହୋଛି ଏଇ ଯୋଉ ଇଏ ବି ଚୋପା ଛଡା
ହଁ ହଁ ହଁ ତାର ଦାମ ବି
କରିବାକୁ ପଡୁନି କାହାକୁ ହଁ ତା ଦାମ ଟା ଛଡେଇକି ସବୁ ବିକୁଛନ୍ତି ନା ସେଥିପାଇଁ ଅଧିକ ହେଇଯାଉଛି। ହଁ ।
ହୁଁ ଆଉ ସେଇ ସେଇ ସବୁ କାମ ଚାଲିଛି ଆଉ ଆଉ ହୁଁ ଉଁ ଉଁ ଆଉ ଯଦି ନଡିଆ ଫଡିଆ ସବୁ ଛଡେଇକି ରଖିଛି କାଲି କାଲିଠୁ କୋରା କୋରି ଷ୍ଟାର୍ଟ ହବ ପୁରା ଭଜା ହବ ପିଠା ହବ ଇଏ ଆଉ
ଓହୋ ହୋ ହଁ ହଁ ଆଉ ଅଳ୍ପ ଦିନ ରହିଲା ନା ସବୁ ନକିକି ରଖିଲେ ପୁଣି ହଇରାଣ।
ହଁ ତାହେଲେ ବର୍ଷା ବର୍ଷା ହେରିକା ହଉଛି ନା ବର୍ଷା ହଉଛି ଲାଇନ ପଳଉଛି। ଆଉ ଚଳିବାକୁ ଟିକେ ଅସମ୍ଭବ ରୁଟି ରୋଷେଇ ହେଲା ବେଳକୁ ବି ଅ ସୁବିଧାଉ
ସେ ତାପରେ ଏବେ ଗ୍ୟାସ ର ବି ପ୍ରୋବ୍ଲେମ ବାହାରିଲାଣି।
ନା ଆମର ଗ୍ୟାସ ତ ସେମିତି ନାହିଁ ହେଇଗଲେ ଆମର ଚୁଲି ରଖିଛୁ ମାଟି ଘରଟେ ଆମ ମାଟି ଘର ଯୋଉଟା ଅ ମାଙ୍କଡ ଡେଇଁକି ଚାଳ କଣାକ ଦେଇଛି ପାଣି ପ ଯାଉଛି ରୋଷେଇ ଘରେ? ସେ ଚୁଲି ରେ ପାଣି ପଶିଗଲା ବେଳକୁ ଆଉ ଖାଇ ମାନେ ରୋଷେଇ ସେଇ ଗୋଟେ ଦିନ। ଇ ହଉଛି ଅୁବିଧା ହଉଛି ମର ଲ ହଁ। ଆର୍ ସେଥିପାଇଁ ଆଉ।
ଓହୋ, ଆମର କିନ୍ତୁ ଗ୍ୟାସ ଯୋଉ ପ୍ରୋବ୍ଲେମ ହେଲାଣି ସେ ଚୁଲିରେ ନ କଲେ ହବନି । ଆମର ବି ଚୁଲି ଅଛି କିନ୍ତୁ ଆମର ଯେତେବେଳେ ଦରକାର ହବ ଅଧିକ ତାପ୍ରେ ସେତେବେଳେ ଚୁଲିରେ । ଆଉ ଏ ଲୋକ ଅଧିକ ଥିବେ, ଭାତ ହାଣ୍ଡି ଟ ଅ ଆଉ ବସିବ ନା ବି ଛି, ଭାତ । ତ ସେଥିପାଇଁ ସେତେବେଳେ ଆମର ଚୁଲିରେ କରିଦିଅନ୍ତି ଭାତ ଆଉ ଯଦ୍ ଏ ଏ କମ ଲୋକ କଉ ଥିବେ କମ ଭାତ ରନ୍ଧା ହବ ତାହେଲେ ଆମର ଗ୍ୟାସରେ କରି ଦିଅନ୍ତି, ଏଇନେ ତ କହିଲେଣି କି ବର୍ଷେକୁ ଚାରିଟା ଗ୍ୟାସ୍ ଦବ ।
ହଁ କେତେ କଣ ହଉଚି। ଆଉ ।
ହଁ ।
ଆଉ, ବର୍ଷା ରଜରେ ଗୋଟେ କଣ ପଡେନି ବାସୁ ବସୁମତୀ ଗାଧ
ବସୁମତୀ । ତାନସ୍।
ହଁ ବସୁମତୀ ସ୍ନାନ ସେଇ ଯଉଟା ଗାଧୁଆ ମାନେ ତମେ କେବେ ପୂଜା କରଚ ସେଇଟା?
ନା ନା ମୁଁ କେବେ କରିନ । ମୁଁ
ସେଟା ମୁଁ ଜାଣିଚି କି ହଁ ସେଟା ମୁଁ ଜାଣିଚି କି ଝିଅ ମାନେ କରନ୍ତି ଓଷା ବାର ତ ମୁଁ ଜମାରୁ ବିଲକୁଲ କିଛି ବି କରେନି ।
ଅ ନା ମୁଁ, ମୁଁ କିନ୍ତୁ କରେ ମୁଁ ମୋ ମା ଦୁର୍ଗାଙ୍କୁ ବହୁତ ଭଲ ମାନି ତ ମୁଁ ମା ଦୁର୍ଗାଙ୍କର ଦୁର୍ଗା ଅସ୍ ଅଷ୍ଟମୀ ଟା କରେ, ଆଉ ଜନ୍ମାଷ୍ଟମୀ ଶ୍ରୀକୃଷ୍ଣଙ୍କର ବି କରେ, ଆଉ ଆମେ ତ ଭାଲୁକୁଣି ଓଷା ଝିଅ ମାନଙ୍କର ଟୁକୁରୁ ମୁକୁରୁ ଜଷ୍ଟ୍ ସେ ଓଷା, ସେ ଓଷା କାଉ ନକଲେ ମ ମାନେ ଚଳିବ, ଏ ସେଟା ଗୋଟେ କରେ ।
ହଁ, ଭାଲୁ କୁଣି ଓଷା ତମର ହୁଏ କି ଭାଲୁ କୁଣି ଓଷା?
ହଁ ଆମର ବି ହୁଏ ଏଠି ଝିଅ ମାନେ ସବୁ ମିଶିକି ଭାଲୁକୁଣି ଓଷା କରନ୍ତି । ବହୁତ ଭଲ ଭାବରେ କରନ୍ତି । ହଁ ଲୁଣି ଓଷା କରନ୍ତି, ସବୁ ପାଳି ଯାଆନ୍ତି ଫୁଲ ଉମ୍ ଚୋରି କରିବାକୁ ଯାଆନ୍ତି, ସେଥିରେ ଯୋଉ ମଜା, ଫୁଲ ଚୋରି କରିବେ ଯାଇକି ମାନେ ପଶିବେ କା ବାଡିରେ ପଶିକି ଲେମ୍ ବୁଆଡିବେ କଦଳୀ ହିଁ ହିଁ।
ସେ ବି ଗୋଟେ ମଜା ନା, ଆମର ବି ଏପଟେ ଅଛି ଯେ ଆମର ଯୋଉ ଭାଲୁ ଆମର ବି ସେମିତି ଫୁଲ ତୋଳିବାକୁ ଆମେ ଫାଷ୍ଟ ପାଳି ଯାଉ ଆଉ ଲାଷ୍ଟ ପାଳି । ବେଶି ମ ମଜା ହୁଏ ଲାଷ୍ଟ ପାଳି ଦିନ। ଆଉ ଆମର ଲାଷ୍ଟ ପାଳି ବି ଯି
ଦିକ୍ ଆମ ଲା ଲାଷ୍ଟ ପାଳିରେ ତ ଶୁଅନ୍ତିନି ରାତ
ଆମର ବି ସେଇଆ ଆଉ ସେଇ ଯୋଉ ଲାଷ୍ଟ ପାଳି ଟା ଆମେ ଗୋଟେ ଭୋଜି ରଖିଥାଉ ଛୋଟ ଭୋଜି ଟେ ରଖିଥାଉ ସମସ୍ତେ ଖାଆନ୍ତି। ରାତିଟା ଆଉ ।
ଓ ଆଚ୍ଛା ଓ ଆମର କିନ୍ତୁ ଭସାଣି ତା ପରଦିନ ଆମର ଭସାଣି ଟା ହବ କ ମାନେ ଯେମିତି ହେଲେ ବି ସେ ଭସାଣି ଟା ହବ ଛୁଆ ନ ହେଲେ କାନ୍ଦିକି ଗଡିବେ ନାଇଁ ଭସାଣି କର ଭସାଣି କର ପଛେ ଭୋଜି କର ପଛେ ଭୋଜି ନଦିଅ କିନ୍ତୁ ଭସାଣି କର ହେଲେ ଗୋଟେ ଗାଁ ଲୋକ ଖାଇବେ ଭୋଜି ଟା ନ କଲେ ଭଲ ଲାଗିବନି ତ ଭୋଜି ବି କରୁ ଭସାଣି ବି କରୁ।
ଆଉ ବହୁତ ଭଲ ଆଉ ଆମର ବ ଭସାଣି ହୁଏନି ଆମର ଖାଲି ଭୋଜି ଟା କରିଦିଅ ଯେ ଆମ ଲୋକ କହୁଛନ୍ତି ଖାଇଲେ ମନ ଶାନ୍ତି ଆଉ କାହିଁକି ଆଉ ପଇସା ଏଥିରେ ଉଡେଇବା ତାର ଗାଡି ବାଲା ଗୋଟେ ଥର ବୁଝିଥିଲୁ ସିଏ ବହୁତ ଟଙ୍କା କହିଲେ ଆମେ କହିଲୁ ନାଇଁ ଥାଉ । ଆମର ଭୋଜି ଭୋଜି ଭୋଜି କରିଦେଲେ ଲାଭ ଅଛି । କାହିଁକି ଭ
ହଁ କାଇଁ ଭସାଣି କାହିଁ ହଁ ସେଇଆ ନା ଆମର କମ ଟଙ୍କାରେ ହେଇଯାଏ କାରଣ ମୋର ଗୋଟେ ସାଙ୍ଗ ଯିଏ ବାହା ହେଇଛି ତାର ଏବେ ଯୋଉ ତାର ସିଏ କଣ ସ୍ଵାମୀ ଏ ସେ ଟେଣ୍ଡ ବାଲା। ଦସ୍ ସିଏ ଆମ
ରାତିରେ କଣ ଖାଇବା ।
ଆମର ରାତିରେ ଖାଇବାକୁ ରୁଟି ଆଉ କଣ ଛୋଲେ ତରକାରୀ କରିଛନ୍ତି।
ହଁ ଭଲ ଆଉ।
ହଁ। ତମର?
ଆମର ଏଇ ବ ଉ ଯୋଉ ବରା ଆଉ କଣ କହିଲ ଉ ଆଳୁ ପରଟା ମଟର ତରକାରୀ ପନିର ଛତୁ ଏଇଆ ଆଉ।
ଓହୋ ଯାହା ହଉ ଏତେ ଆଇଟମ ରାତିରେ ଆଉ।
ହଁ ମ ନ ଟିକେ ହେଲା ତ ଆଜି ଖାଇବା ପାଇଁ ମୁଁ କହିଲି ଏଇ ଜିନିଷ ଟିକେ ବନା ଆମର ତ ସବୁବେଳେ ଷ୍ଟକ ଘର ଆଗରେ ତରେ ଅଧିକ ନେଇ ଆସିଥାନ୍ତେ ଜିନିଷ ଗୁରା ରହିଥାଏ ।
ହଁ ହଁ ତମ ଘରେ ସବୁ କିଏ ଅଛନ୍ତି।
ଆମ ଆମର ବହୁତ ମାନେ କଣ କହିଲ ବଡ ପରିବାରଟେ ଆଉ ହଁ ଆମର ବଡ ପରିବାର ତ ମୋ ବାପା ହେରିକା କା ଅଛନ୍ତି ବାପା ମୋ ବଡ ବାପା ମୋ ଦାଦା ଏବେ ଅଛନ୍ତି ଆମେ ଆମେ ତିନି ବାପା ଅଛନ୍ତି ଆଉ ସେମିତି ଦୁଇ ବୋଉ ଦୁଇ ବୋଉ ଆଉ ଜଣେ ତାଙ୍କ ଘରକୁ ପଳେଇଛନ୍ତି। ଆଉ ଉମ ଭାଇ ଭାଉ ହୁଁ ଭାଇ ଭଉଣୀ ମାନେ ଅଛନ୍ତି ଆଉ ଏଇ ଈଆ ଆଉ
ଯା ହଉ ବଡ ହ ବଡ ପରିବାରକୁ ନେଇକି ଚଳିବା ବହୁତ ମୁସ୍କିଲ ଯାହା ହଉ ତମର ସବୁ ସାଥ ହେଇକି ସାଙ୍ଗ ହେଇକି
ହାଁ ହଁ ପା ତ ଚାଲିଚ ତ ଆଉ ଙ୍କର ଦୟାରୁ ଆଉ
ଚାଲୁ ଭଲ କଥା ମାନେ ଆଉ ଆଜିକାଲି ଅ ଅଁ
ସେଇ ତ ଆମର ହଉଚି ଉମ ସେଇଆ ପା ଆମର ବରା ଏବେ ଛଣା ହଉଛି ଆଳୁ ପରଟା ବରା ଦିଟା ମୁଇଁ ଛଣା ହଉଛି ବୋଉ ବାଢିକି ଦଉଚି ସମସ୍ତଙ୍କୁ ବରା ସହିତ ଟିକେ କଞ୍ଚା ଲଙ୍କା ଛଣା ହେଇଚି ନା? ଆ ଆ ଛଣା ହେଇଚି ତାକୁ ଗୋଟେ ଲଗେଇକି ଖାଉଚନ୍ତି ଆଉ ଆଳୁ ପରଟା ହବ ପନିର ଟା ହେଇସାରିଚି ଖାଲି ଉମ ତାକୁ କ ଣ କହିଲ ଗ୍ରେଭି ଟା ବନାହଉଛି ତା ମସଲା ଇଏଟା। ଆଉ ଛ ଛତୁ ଟା ଛଣା ହଉଚି ଖାଲି ଛତୁ ଭଜା ଭଳିଆ କରାହେବ ଆଉ। ବାବୁ ତ ଚିଲ୍ଲୀ ଛତ ତୁ କରିବା ପାଇଁ ସେଟା ଖାଇବାକୁ ହଉନି ଇଚ୍ଛା କାଇଁ କହିଲ ପାଟିଟା ମିଠା ମିଠା ଲାଗିବ। ଥି ପାଇଁ ଇଚ୍ଛା ନାଇଁ ଖାଇବା ପାଇଁ।
ହଁ ହଁ ହଁ